ହ୍ୟାଲୋ। ଶୋଇନୁ। ହଁ, ଶୁଣା ହଉନି ତମ କଥା। ହଁ ଏବେ ଶୁଣାଗଲା।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
ହଁ। ଆଉ ଆଉ କଣ କରୁଛ?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
ହ୍ୟାଲୋ।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
ହଁ ତମ ଭଏସ କଣ କହିଲ ଯେମତି ଏ ଲାଗୁଛି ତମେ ଗୋଟେ ଜାଗାରେ ଫୋନ ରଖିଚ ଆଉ ଗୋଟେ ଜାଗାରେ କଥା ହଉଚ। କିନ୍ତୁ ସେ ନେଟୱାର୍କ ପ୍ରୋବ୍ଲେମ ପାଇଁ ଏମତି ଶୁଣା ହଉଚି।
ମୋ ହଉ। ଏବେ ଶୁଭା ଯାଉଚୁ?
ହଁ ଏବେ ଶୁଣା ଯାଉଚି। ।
ହେଲା ପରେ ବି ଆମେ ଆକଚୁଆଲି ଦିଥର କଥାବାର୍ତ୍ତା ହେଲେ ଦେଖଉଛି ମାନେ ନର୍ମାଲ ଯୋଉ ଇରେ ଦେଖଉଛି ଟାସ୍କ ରେ ଦେଖଉଚି କି ହଁ ଏତିକି ସେକେଣ୍ଡ
ଚୁ
କିନ୍ତୁ ଯୋଉ ଏ ଯୋଉ ଦାସବୋର୍ଡ ଯୋଉଟା ଅଛି ସେଥିରେ ଦେଖିଲାବେଳେ ଗୋଟେ ରେ ଦେଖାଉଛି ଏତିକି ମିନିଟ୍। ଚାରି ମିନିଟି ଆଉ ଗୋଟେରେ କିଛି ଦେ ହଉନି। ତମର ସେମିତି କେବେ ହୁଏନି?
ହଁ ସେମିତି ହିଁ ଆସିବ। ସିଏ ଆଉ ଟିକେ ପରେ ଟିକେ ୱେଟ କର ଆମେ ଏବେ କଲ୍ ରେ କଥା ହେଇ ସାରିଲା ପରେ ନହେଲେ ରାତି ଆଡକୁ ଆସିଯାଇଥିବ। ସେଟା ଅପଡେଟ ହବାକୁ ଟିକେ ଟାଇମ୍ ଲାଗୁଛି। ।
ମୋର ବହୁତ ସେମିତି ହିଁ ଖାଲି ବି ଦେଖଉଚି। ଇଏ କହୁନଥିଲି ଅଭିଲିପ୍ସା ସହିତ କଥା ହଉଥିଲି ସେମିତି ହିଁ ଦେଖଉଥିଲା।
ହଁ ମୋର ବି ସେମିତି ବହୁତ ସାରା ଖାଲି ଦେଖଉଚି କିନ୍ତୁ ସେ ଆଜି ରାତିରେ ନହେଲେ କାଲି ସକାଳକୁ ଦେଖିବ ମାନେ ଫିଲପ୍ ହେଇ ଯାଇଥିବ। ସାଙ୍ଗେ ସାଙ୍ଗେ ସୋ କରୁନି କିଛି ଏତେ।
ଜିରୋ ଜିରୋ ସେମତି ଯୋଉ କଟି ଯାଉଚି, ସେମିତି ତ ମୋର କିଛି ନାହିଁ।
ଜିରୋ ଜିରୋ ମୋର ପା ମୋର ପା କହିଲି ବା ତିନିଟା ନା ଚାରିଟା ହେଇଚି ଜିରୋ ଜିରୋ। । ସେଇ ନେଟୱାର୍କ ପ୍ରୋବ୍ଲେମ ପାଇଁ ହିଁ ହଉଚି ସେମତି। ରିଜେକ୍ଟ ହେଇଯାଉଚି। । ସୁବିଧା ନାହିଁ ଯେ। ଏୟା କଲ୍ ଗୁଡା ବେକାର ଯାଉଚି ଆଉ।
ମାନେ ଟାଇମ ଟା ଏ ବାହାର କରିକି ଆମେ ଇଏ କରୁଚେ ତଥାପି ସେ ଟାଇମ ଯାକ ୱେଷ୍ଟ ରେ ଯାଉଚି।
ହଁ, ସେଇଆ ବା। । ହଁ।
ପିଲା ବି ହେଇଯାଉଛନ୍ତି ସେଥିପାଇଁ ବି ଏ ତ ଏଇଟା ନେଟୱାର୍କ ଇସ୍ୟୁ ହେଇ ହେଇପାରେ।
ହଉ ହଁ ହଉ। ଆଗରୁ ବେଳେ ସମସ୍ତେ ତ କହୁଛନ୍ତି ଏବେ ଟିକେ ପ୍ରକାର ନହେଲେ ଆଗରୁ ଟୋଟାଲି କ କଥା ହେଇ ହୋଉନଥିଲା ବୋହୁତ ନେଟୱାର୍କ ଖରାପ ହଁ।
କଣ କହିଲ?
ମୁଁ କହିଲି ଏବେ ଟିକେ ପ୍ରକାର ବୋଲି ବି ଏମିତି।
ହଁ।
ଏବେ ଖାଲି ଘରେ ଅଛ। ଆଉ ପଢାପଢି କିଛି କରୁନ ସ୍ୟାଡେ ଯିବ ପଢ଼ିବ ଆଉ।
ହଁ ନାଇଁ କମ୍ପିଟେଟିଭ ପାଇଁ ପଢାପଢି କରୁଥିଲି ନା।
ହଁ କମ୍ପିଟେଟିଭ ଆଉ ଏଣ୍ଟ୍ରାନ୍ସ ଦେଇଥିଲି ଏଇ ଜେଇ ଘରିଆ।
କୋଉ
ହାଲୋ।
ମୁଁ କହିଲି କୋଉ କମ୍ପିେଟେଟିଭ ପାଇଁ ପଢୁଚ?
ମୁଁ ଏଇ ବ୍ୟାଙ୍କିଙ୍ଗ। ହଁ।
ଆଜ୍ଞା ବିସିଏ ସହିତ ବିସିଏ କରିବା ସହିତ ବ୍ୟାଙ୍କିଙ୍ଗ ପାଇଁଁ ପଢିବ?
ହଁ ହଁ। କଣ କହିଲ ଶୁଣା ଯାଉନି କିଛି ତମ କଥା।
ଆଉ କଣ କୁହ?
ହଁ। ହଁ ତମର ସେ ହୋଉଚି ଟିକେ ଆଉ ନେଟୱାର୍କ ପ୍ରୋବ୍ଲେମ ଆଉ। ଉଁ ମଝିରେ ପୁରା ସାଇଲେଣ୍ଟ ହେଇଯାଉଚି କିଛି ଶୁଣା ହୋଉନି।
ନେଟ୍ କିନ୍ତୁ ବୋହୁତ୍ ସ୍ପିଡ୍ ରେ ଚାଲୁଚି ତ।
ସେ ନେଟାର୍କ ପ୍ରୋବ୍ଲେମ ଥିବ। ନେଟ୍ ତ ବହୁତ ସ୍ପିଡ୍ ରେ ଚାଲୁଚି କିନ୍ତୁ ଏଇ ଆପ୍ ରେ ନେଟୱାର୍କ ସେତିକି ଦରକାର ଯେତିକି ହୋଉ ନଥିବ ଯଦି।
ଠିଆ ହେଇଥିବ କି କଣ।
ହଁ।
ହଁ ଭଲ ଅଛି।
ଆଉ କଣ? ଆଉ ଏମିତି ତ ବର୍ଷା ଲାଗିକି ରହୁଚି ଆଉ ଆଜି ଟିକେ କମିଚି।
ଆଜି ନାହିଁ ମାନେ କାଲିକି ଆଉ ସୁଦୁର ହବନି।
କଣ କହିଲ?
କାଲି ଆଡକୁ ଆଉ ବୋଧେ ହବନି ବର୍ଷା।
କେଜାଣି କଣ ତ କୋଉଥିଲେ ସାତ ତାରିଖେ ଯାଏଁ ହବ। ତମର କେତେଟା ଟାସ୍କ ସରିଲା?
ଆଠ୍ ତାରିଖ କୋହୁଥିଲେ ତ ପାଞ୍ଚ ତାରିଖ ହେଲାଣି। ଛାଡି ଛାଡି ଏଥରକ ଯିବ ନା ଆଉ କଣ ହବ।
ହଁ ସେଇୟା। ମୁଁ କହିଲି ତମର କେତେଟା ଟାକ୍ସ ସରିଲାଣି କଲର? ହଁ। ଆ
ଆଉ ତିନଟା ନା କେତେଟା ବୋଧେ ଅଛି।
ଓହୋ। ହଁ ହଉ ଆଉ।
ତମର କେତେଟା?
ମୋର ଆହୁରି ରହିଲାଣି ବା ମାନେ ମୋ ସାଇଡ୍ ରୁ ଏୟା କମ କଲ ଯାଇଛି, ମ୍ୟାଡ଼ମ। ହେଇଗଲାଣି-ଇ-ଇ ଏଇଟା ମିଶେଇକି ବୋଧେ ଷୋଳଟା ହବ କି କଣ। ଆଉ ନହେଲେ ସେପଟୁ ବହୁତ ସାରା କଲ ଆସିଛି। ମିନିଟ୍ ବଢିଆ ଦରକାର। ଟ୍ଟୋଟାଲି ଟାସ୍କ୍ କିଛି କମ୍ପ୍ଲିଟ କଲେ-ଏ-ଏ ଅ ନାଇଁ ଖାଲି ମିନିଟ୍ ଟ୍ ଆମର ଅଧିକ ବଢିଆ ଦରକାର ରିଜେକ୍ଟ ଯୋଉ କଲ୍ ଗୁଡା ହେଇଯାଉଛି। ଅଧିକ ରିଜେକ୍ଟ ହେଇଗଲେ ଏଇ ଅସ୍ ଅସୁବିଧା ଆଉ। ମିନିଟ ବଢିଗଲେ-ଏ-ଏ ସିଆଡ଼ୁ କଲ କିନ୍ତୁ ଆମେ ଇଆଡୁ କଲ୍ କରୁ।
ହ ଅଧିକ ରିଜେକ୍ଟ ଅଧିକ ରିଜେକ୍ଟ ହେଇଗଲେ କଣ ହବ?
ମାନେ ମିନିଟି ଗୁଡା କଟିଯିବ ନା ମାନେ ତାପରେ ଟାକ୍କ ମିଳିବନି କିଛି। ତାଙ୍କର ଯେତିକି ମାନେ ଲିମିଟ୍ ଅଛି କି ଏତିକି ଏ ତମେ ମିନିଟ କଥା ହେଲେ ହିଁ ତାପର ଟ୍ୟାକ୍ସ ଟା ମିଳିବ। ଏଇଟା ଶହେ କେତେ ମିନିଟ୍ ହେଇଗଲେ ଶହେ ମିନିଟ୍ ବି ହେଇଗଲେ ସବୁ ଜାକ ମିଶିକି ଅ-ଅ-ଅ ତା ତାପର ଟାକ୍ସ ଟା ମିଳିବ।
ଦୁଇ ମିନିଟ୍ ମିନିମମ୍ ଟା ଶହେ ମିନିଟ୍ ଦରକାର।
ହଁ, ମୁଁ ତ ଇଏଇଠି କାଲି ସନ୍ଧ୍ୟା ଠାରୁ ଆଉ ଆଜି ସକାଳ ଦଶଟା ଯାଏ କଥା ହେଇ ହେଇ ପଇଁଚାଳିଶ ମିନିଟ୍ କରିଦେଇଥିଲି। ଆଉ ଯାହା ହେଇଥିବ ତାପରେ ଆଉ। ମୁଁ ଆଉ ଦେଖିନି
କେତେବେଳେ ହଉଛି ବାର ମିନିଟ୍ ଲେଖା କଟି ଯାଉଛି। ସେଇଟା ନା ଯୋଉ ତାଙ୍କର ଆସୁଛି ଯୋଉଟା
ଅ-ଅ-ଅ ନାଇଁ ନାଇଁ ଆଉ ତାଙ୍କ ଯୋଉ ଆଫେକ୍ଟିଭ ଡ୍ୟୁରେସନ ଯୋଉ ଗୁଡା ଆସୁଛି
ହଁ ହଁ,
ହଁ ସେଇଗୁଡା କାଉଣ୍ଟ କରିବ। ହୁଁ
ଏଗୁରାକ ଶହେ ମିନିଟ୍ ହବା କଥା?
ନାଇଁ ନାଇଁ ମାନେ ସ ଗୋଟେ କଲ ଶହେ ମିନିଟ୍ ଥୋଡି ହବ। ଆମର ଟୋଟାଲ ମିଶିକି ଶହେ ହବ। ହଁ ହଁ ଟୋଟା ନାଇଁ ହେ, ରିଜେକ୍ଟ ହେଇଯାଇଛି ବହୁତ ସାରା।
ରିଜେକ୍ଟ ନହେଲେ ବି ଜିରୋ ଜିରୋ ହେଇକି ବହୁତ ସାରା କଟି ଯାଇଛି।
ଆ-ଆ-ମ୍ ଓହୋ ନା ମ ତମକୁ ଟାକ୍ସ ମିଳିବ ଦେଖ ଦେଖିବ ତମୁ ତମେ ଟୋଟାଲ ମାନେ ତିରିଶ ପାଖାପାଖି ହେଇଯାଇଛଟି?
ତିରିଶ ପାଖାପାଖି ହେଇଗଲେ କଣ ହବ ମୁଁ ଟୋଟାଲ ବୋଧେ ନାଇ ନାଇ କଥା ତ ହେଇଛି
ହଁ,
ଉ-ଉ, ବଟ୍ ହବ କି କଣ ଏତେ ଠାରୁ, ବହୁତ ସାରା ରିଜେକ୍ଟ ମାନେ ଜିରୋ ଜିରୋ ବେଶୀ ଜିରୋ ଜିରୋ ହେଇକି କଟି ଯାଇଛି।
ଓହୋ ନାଇଁ ମୁଁ କହିପାରିବିନି ସେ କଥା କିନ୍ତୁ ମତେ ଲାଗୁଛି ତମର ହେଇଯିବ କାରଣ ତମେ ତିରିଶ ଇଏ କରିଦେଲଣି ତ ସବୁ ଟାକ୍ସ୍ ମାନେ କମ୍ପ୍ଲିଟ କରିଛ ନା ଯାହା ବି ହେଲେ। ହଁ ଉ କି ଟାକ୍ସ କମ୍ପ୍ଲିଟ କରିନଥାନ୍ତ ଆଉ-ଉ-ଉ-ଉ ସିଏ ଦେଖେଇଥା ଆନ୍ତା ଇଏ ଜିରୋ ଜିରୋ ଏତେ ଯଦି ତମେ ସେତା ଆଉ କାହାକୁ ପଚାରୁନ ସେ ଯୋଉ ଅଭିଲିପ୍ସା ଦିଦିଙ୍କୁ ପଚାର ନହେଲେ ଆଉ କାହାକୁ ପଚାର। ଆସିଯିବ ମତେ ଲାଗୁଛି। କା-କାଲି ହଁ ଆଜି ବାରଟାରେ ତ ସରିଯିବ। ନା କାଲି ସକାଳ ଯାଏ ଅଛି ମୁଁ ଜାଣିନି। କାଲି ଠାରୁ ଅଲଗା କାମ ବୋଧେ ଦେବେ? ଆଉ କାଲି ସ- ମଣ୍ଡେ ନା। ହୁଁ।
ଆଜି ବାରଟା ଯାଏ ବୋଧେ ଥିବ। କହୁଥିଲେ ଆଜି ଏଇନା
ହଁ ଆଜି ସରିଯିବ କହୁଥିଲେ। ହଁ ଯାହା ହବ ଆଉ। ଯେତେ ଯାଏ ଟାଇମ୍ ଅଛି ବଢେଇ ଦିଅ। ଆଉ ମାନେ ଆଜି ତ ଯାଏ ଅଛି।
ମୁଁ ସେଇ ସରସ୍ଵତୀ ବିଦ୍ୟାଳୟ ପାଖକୁ, କଲ୍ କରିବି ବୋଲି ଭାବୁଥିଲି ମୁଁ ସବୁବେଳେ ମାନେ ତାଙ୍କର ସବୁବେଳେ କାମନା, ବ୍ୟସ୍ତ ଥିବେ କାହିଁ ତାଙ୍କୁ ହଇରାଣ କରିବି। ମୁଁ ଦେଖେଇ ଆଗକୁ, ଏମିତି କି ଯାହାକୁ କଲ୍ କରୁଛି। ଚିହ୍ନାଜଣାରେ ଯାହା କଲ୍ କରୁଛି। କାହାର ନେଟୟର୍କ ହିଁ ନାହିଁ, ସେ ଉଠେଇଲା ବେଳକୁ ଉଠଉଛି ମାନେ ତାଙ୍କ ପାଖ କୁ କଲ ଯାଉଛି। ରିଙ୍ଗ
କିନ୍ତୁ ଆ-ଏପଟେ ସୋ କରିବନି।
ସୋ କରୁନି। ଜଣ ଜଣେ ସେ ଜାଣି ପାରୁନାହାନ୍ତି। ଉଠେଇ ପାରୁନାହାନ୍ତି, ଆଡେ କଟି ଯାଉଛିିି ଜିରୋ ଜିରୋ ରହୁଛି। ଆଉ ଗୋଟେ ଗୋଟେ ଥର ନେଟୱାର୍କ ଇସୁ ପାଇଁକା ବି ଏମିତି ଦେଖଉଛି। ଏମିତି ହେଇକି ଜିରୋ ରହେ ବି। ବାପା
ନାଇଁ ତମେ ଆଉ କାହାକୁ, ନାଇଁ ତମେ ଏମିତି ଯାହାର ନେଟୱାର୍କ ନାହିଁ ତାକୁ ବାର ବାର କରିବନି। କାରଣ ଜିରୋ ହେଇଯିବ। ତାଠାରୁ ଭଲ ଯୋଉମାନଙ୍କର ନେଟୱାର୍କ ଅଛି ତାଙ୍କ ନମ୍ବର ଖୋଜିବ, ଆଉ କଣ କରିବ।
ଆଗେ ଯିବ ହଁ ଏମତି ନମ୍ବର ଖୋଜିିବ
ହଁ ମୁଁ ବି ସେ ଅଭିଇସ୍ପା ଦିଦିଙ୍କ ସହିତ କଥା ହଉଥିଲି। ଚାରିଟା ବେଳେ, ତାଙ୍କର ଦେଖିଲା ବେଳକୁ ତ ଲିମିଟ ସରିଗଲା ଆଉ।
ଏଇଟା ତ ମୁଁ ଆଉ କଲ ବିଷୟରେଏତେଟା ଜାଣିନଥିଲି। ହୁଁ।
ନାଇଁ ତମ ମେସେଜ ତ ଆସିଥିବ କି ରବିବାର ସରିଯିବ ତା ପୂର୍ବରୁ ସାର ବୋଲି।
ନି କେଇଟା ମେସେଜ ଆସି ଥିଲା? କିନ୍ତୁ ମାନେ ଯୋଉ ଏମିତି ଜିର ଜିର ହେଇକି କଟିଯିବ। କି ଏମିତି ତାପରେ ଆଉ ଟାସ୍କ ସୁନ ଦେବେନି ମାନେ ତାଙ୍କର ଲିମିଟ ଟା ଦରକାର। ସେ ସବୁ ବିଷୟରେ ମୁଁ କିଛି ଜାଣି ନଥିଲି ଏଇ ଯୋଉ ମେସେଜ ଟା କଥା କହୁଛ? ସେ ମେସେଜ ଟା ମୋ ପାଖକୁ ଆସିଥିଲା। ସେ ମେସେଜ ପଢିଲା ପରେ ମୁ ଜାଣିଲି କି ନା ଆର ଗୋଟେ କିଛି ଲିମିଟ୍ ଅଛି। ଏତିକି ଟାଇମ ଭିତରେ ସାରିବାକୁ ପଡ଼େ ଟାସ୍କ
ହଁ ହଁ ହଁ। ସେମାନେ ଦେଖିବେ ନା। କି, ଇଏ କେତେ ଭଲ କାମ କରିଛି। ସେଏ ଆଉ କଣ ଦେଖିବେ କି ତମେ କେତେଟା କଲ୍ କରୁଛ? ରିଜେକ୍ଟ ଥୋଡ଼ି ସେଟା ଆ ଚେକ୍ କରିବେ? ସେ ଦେଖିବେ କେତେଟା ଆସେପ୍ଟ ହୋଇଛି, କେତେ ଡ୍ୟୁରେକ୍ସନ କଲ ସେଗୁଡ଼ା ସେ ଦେଖିବେ।
ହଁ, କି ମତେ କି ଜଣ ନଥିଲା। ମାନେ ଏମିତି ନୁହଁ ମାନେ ଏଟା କିଛି ଯାୋରେ କହୁଥିଲଥିଲେ ଏତ ତ କିଛି ମତେ ମାନେ କହିନଥିଲା। ତ ମୁଁ ବି ପଚେଇନି କଣ? କହିଲେ ହଁ ବାସି ନର୍ମାଲ ତମେ ତମର କଥାବାର୍ତ୍ତା ଦସ ମିନିଟ୍।
ହଁ ହଉ ସେ ଏମତି କହିଛନ୍ତି ଖାଲି ନାଇଁ, ରିଯେକ୍ଟ ହେଇଗଲେ ଆଉ ପିଇବା ଆଉ।
ହବ ହବ। ତମେ ଯେତେଟା ତମର କଲ କରିପାରିବ ତମେ ଯେତେ କଥା କହିବ ସେଇ ହି ଭାବରେ।
ତମକୁ ମିଳିବ ପଇସା ଟା। ଆଉ ମାନେ ଆର କିଛି ଏତେ ସାରା ମାନେ ରୁଲ ରେଗୁଲେସନ ସେବୁକିଛି ତାପରେ ଆହୁରି ଟକ୍ସ ଆସିବ ଇଏ ସବୁ ଏସବୁ ମତେ କିଛି ଜଣାନାହି।
ନା ମୁଁ ତ ହଁ କହୁନ କୁହ। ହ
କ କଣ ଆଛି କଣ?